ହାଲୋ।
ହଁ କୁହ କଣ କରୁଚ?
ଏଇଟି ଅଛି ମ ତମେ କଁ କରୁଚ?
ଏଇ ତ ଖାଇକି ଆସିଲି ଏବେ।
ଗାଧେଇ ସାରିଲଣି?
ହଁ ଗାଧେଇକି ଖାଇକି ଏଵେ ଆସିଲି ଜଷ୍ଟ ଆଉ ତମେ ଖାଇସାଇଲଣି?
ହଁ, ମୁଁ ସିମେଇ ଉପମା ଖାଇଛି ମୁଁ।
ହଁ ଗାଧେଇ ସାଇଲଣି? ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇ ରୋଷେଇବାସ ଚାଲିଚି ତ ଅଛନ୍ତି ଆଉ।
ହ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ତ ମାମା ରୋଷେଇ କରୁଛନ୍ତି, ଭାଇଜି ଗାଧେଇବାକୁ ଯିବ। ଆସନ୍ତି ଟେକିଉ ଆଉ ବର୍ଷା ପକୋଉଚି।
ହୁଁ ହୁଁ ହଁ ପା ବର୍ଷା ହଉଛି।
ଏବେ ଟିକେ ଆମଆଡେ ଛାଡିଛି ଟିକେ ଖରା ପାଗ ଦେଇଛି।
ନା ଆମ ଆଡେ ଖରା ଫରା କିଛି ନାହିଁ ଆମ ଆଡେ ବର୍ଷା ଚାଲିଛି।
ବର୍ଷା ପକେଇଲା ସକାଳୁ ଏବେ ଅଧଘଣ୍ଟାଏ ମୁଁ ଆଜି ପଖାଳ ଭାତ ଖାଇଦେଲି। କାଲି ଆଉ ଭାତ ଖାଇଲିନି। ପଖାଳ ସେକାସେକି କଲି ଆଉ ଅଣ୍ଡା ଆମ୍ବଲେଟ ଚିକେନ କରାହଉଚିତ ଘରେ।
ଆମର ବି ଚିକେନ ହେଉଛି।
ଆମର ବି ଚାଲିଛି। ମୁଁ କରିଥାନ୍ତି ଯେ ପଢାପଢି କରୁଛି ମାମା କହିଲେ ମୁଁ କରିଦଉଛି ତୁ ଥା ପଢ ବସିକି ଯାଇକି।
ହୁଁ।
ହୁଁ ତାହାଲେ ଯିବ କଲେଜ ତୁମେ‌ ତାହେଲେ।
କାଲି ଦେଖିବା ମ ଏମିତି ଯଦି ବର୍ଷା ଯଦି ଏମତିଆ ପାଗ ଯଦିଭଲ ପାଗ ଦବ ତାହେଲେ ଯିବି।
ହଁ।
ହୁଁ।
ଏ ଶୀତ ଲାଗୁଛି ଥଣ୍ଡା ଜର ଜର ଲାଗୁଛିଏ ପାଗକୁ।
ହଁ ବା।
ମତେ ଲାଗୁଚି ଜ୍ୱର ହଉଛି ବୋଲି।
ମାନେ ଶୋଇବ ମାନେ ଭାରି ଅବାଗୀଆ ଲାଗିବ।
ହଁ ପରା ସେଇଆ ନିଦ ବି ହେଇଯିବ ସାଙ୍ଗେ ସାଙ୍ଗେ ଶୋଇଲା ମାତ୍ରେ।
ଉଁ ବିନା ଫ୍ୟାନ ରେ ବି ଶୋଇ ହେଇଯିବ।
ହଁ।
ହଁ ଏଇ ପାଗରେ ଯିଏ ଯୁଆଡେ ଡାକିଲେ ବୁଲିବାକୁ ଯିବାକୁ ଟୋଟାଲି ଇଚ୍ଛା ହବନି।
ଏ ଶିକି ଶିକାକୁ କୁଆଡେ ଯିବାକୁ ଇଚ୍ଛା ହଉନି ଘରେ ଛଡା କୁଆଡେ ଯିବା ଇଚ୍ଛା ହଉନି ମୁଁ ଛାତକୁ ବି ଯାଉନି ଆଉ ଏ ବର୍ଷା ପାଗକୁ।
ମୁଁ ତ ସେଇ।
ଆ ଅବଗ୍ୟା ଅବଗ୍ୟା ଲାଗୁଚି ଖାଲି ପୁଚୁ ପୁଚୁ ସୁରୁ ଶିକୁ ଶିକା ଲାଗୁଛି ଖାଲି।
ଏଇ ପାଗରେ ଖାଲି ଖାଇବ ଶୋଇବ।
ହଁ ଆଉ କିଛି କାମ ନାହିଁ।
ହୁଁ।
ପଢ଼ା ପଢି କରିବାକୁ ବି ଇଚ୍ଛାହଉନି ଖାଲି ଏକ୍ଜାମ ପାଇଁ ବାଧ୍ୟ ହେଇକି ପଢ଼ିବାକୁ ପଡୁଛି ନହେଲେ ନାଇଁ।
ହଁ ବା ତମର ତ ଟେନସନ ସରିବ ଆଉ ଗୋଟେ ଦିଟା ସବଜେକ୍ଟରେ ମୋର ତ ଆରମ୍ଭ।
ହୁଁ ଆମର ଶେଷ ହେଲେ ତମର ଆରମ୍ଭ ହଉଛି।
ହଁ ବା ଥାର୍ଡ ସେମିଷ୍ଟାର କେବେ ହବ କେଜାଣି?
କେଜାଣି ଥାଡ୍ ସେମିଷ୍ଟାର ହବାକୁ ଟାଇମ୍ ଲାଗିବ ବୋଧେ ଆହୁରି।
ଏଇଟା ଜୁଲାଇରେ ହେଲା ମାନେ ଅଗଷ୍ଟ ସେପ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର ଆଡ଼କୁ ହେବ ବୋଧେ।
ହଁ ସେ ନଭେମ୍ବର ଡିସେମ୍ବର ମାସ ଆଡକୁ ହବ ଯାଇକି।
ହୁଁ।
ହଁ ଟିକିଏ ଫାଙ୍କା ମିଳିବ ଅବେ ଦୁଇ ଚାରି ପାଞ୍ଚ ମାସ।
ତମର ଫାଷ୍ଟ ସେମିଷ୍ଟର କେବେ ହେଇଥିଲା?
ଆମର ଫାଷ୍ଟ ସେମିଷ୍ଟାର ସେ ନଭେମ୍ବର ଡିସେମ୍ବର ମାସକୁ ହେଇଥିଲା।
ଆମର ଆମର ହେଇଥିଲା ଜାନୁଆରୀ କେତେ ରୁ ଜାନୁଆରୀ ଉଣେଇଶିରେ ଆମର ସରିଥିଲା।
ଆମର ସେଇ ଡିସେମ୍ବର ଫାଷ୍ଟ୍ ସେମ୍ ଜାନୁଆରୀ ମାସ ହୋଇଥିଲା ଜାନୁଆରୀ ରୁ ଷ୍ଟାଟ ହେଲା ଜାନୁଆରୀ ହେଇଥିଲା ସେ ଫେବୃଆରୀ ଯାଇକି ହେଲା।
ଏତେ ଦିନି
ସେ ଜାନୁଆରୀ ଲାଷ୍ଟ ଟାଇମକୁ ହେଲା ଲାଷ୍ଟ।
ଓହୋ।
ଫାଷ୍ଟ ଟାଇମ୍ ହେଲୋ ଗ୍ଯାପ ରହି ରହିକା ଆଉ ତାପରେ ସେକେଣ୍ଡ ସେମିଷ୍ଟର୍ ଛୁଟି ଛୁଟି ଖୋଲୁ ଖୋଲୁକା ସେକେଣ୍ଡ ସେମିଷ୍ଟାର ଆମର
ହୁଁ।
ହୁଁ। କହୁଛି ତମର ଫାଷ୍ଟ୍ ସେମିଷ୍ଟାର ରେଜଲ୍ଟ ବାହାରିଗଲାଣି ନା ବାହାରନି?
ନା ବା ବାହାରିନି ତମର?
ହଁ ବାହାରି ଗଲାଣି।
ନା ପା ଆମର ବାହାରିନି।
ଆଃ ବାହାରି ଗଲାଣିି ଆମର।
ସବୁ କଲେଜରେ ବାହାରି ସାରିଲାଣି, ଆମର ବାହାରୁନି।
ତମ କଲେଜ୍ ସବୁ ପଛରେ ଅଛି ଏକ୍ଜାମ ପଛରେ
ହଁ ପା।
ଆଉ ଦେହ ଭଲ ଅଛି?
ହଁ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ଭଲ ଅଛି ଟିକେ ଥଣ୍ଡା ହେଇଯାଇଛି ଏଇ ବର୍ଷା ପାଗକୁ? ପୁଣି ମୁଣ୍ଡ ସଫା କରିଦେଇଛି, ବର୍ଷା ପାଗକୁ।
ହୁଁ।
ହୁଁ। ନାହାନ୍ତି।
ହଁ ଆଉଟେ ପୂର୍ବରୁ ଫୋନ କରିଥିଲା।
ହୁଁ। ଭଲ ଲାଗେ।
ମତେ ମତେ ସବୁଆଡେ ବୁଲିବାକୁ ଭଲ ଲାଗେ।
ଯିଏ ଯୁଆଡେ ଡାକ। ମୁଁ ଜାଲା ଯିବା ବୁଲିଯିବା। ବୁଲିଯିବ ବା। ଏଠି ସାଙ୍ଗେ ସାଙ୍ଗେ ଆସିବା ଦରକାର ନାହିଁ। ଗୋଟେ ଜାଗାରେ ଘଣ୍ଟା ଦି ଘଣ୍ଟା ନ ରହିଲେ, ମଜା କରି ହବନି।
ହଁ।
ନହେଲେ ଆସ। ଚାଲ ଚାଲ ର ବାହାରିଛି। ବାହାରିଛି ଭାରି।
ଯିବ। ସେଇ ଜାଗା ଟାକୁ ବୁଲିବ। ଟିକେ ଫଟୋ ଫକା ଉଠେଇବ।
ହଁ।
ତାପରେ, ସେଇ ଜାଗାରେ ଯାହା ମିଳୁଥିବ ଖାଇବ ଆସିବ।
ହୁଁ। ସେଆ। ଆଉ ଯାହା, ଫାମିଲି ସାଙ୍ଗରେ ଯିବ ଯଦି। ତମେ ଚାଲ ଚାଲ ଚାଲ। ଖାଇବାକୁ ବି ଦେବେନି। ବାହାର ଜିନିଷ କିଏ ଖାଇବ? ବହାର ଜିନିଷ ଖାହବ ବୋଲି ଚାଲ।
ସାଙ୍ଗମାନଙ୍କ ସାଙ୍ଗ ଯିବା, ଟିକେ ଅଲଗା ମଜା।
ହୁଁ। ଯାହା ଚାହିଁବ, ସେଇଆ ଖାଇବ। ଯାହା ଫଟୋ ଉଠେଇବ। ଯାହା କରିପାରିବ।
ଆଉ ଟେନସନ ନାହିଁ କିଛି।
ତୁମର ଏଇ ଫାଷ୍ଟ ସେମିଷ୍ଟାର କେତେ ଥିଲା? ମୁଁ କହିଲି, ଫାଷ୍ଟ ସେମିଷ୍ଟାରରେ ତମର କେତିକି ଥିଲା?
ପଏଣ୍ଟ ଫୋର ନାଇନ୍ ଥିଲା।
ହଁ। ଆଉ ତମର, ମାନେ ଯିଏ ଡିପାର୍ଟମେଣ୍ଟ ଟପର ହେଇ। ତାର କେତେ?
ଟପର। ତାର କେତେ ତ? ନାଇନ ପଏଣ୍ଟ ଏମତି କେତେ ଗୋଟେ ଅଛି।
ତାର, ଟୁ ମାର୍କ ମାତ୍ର କଟିଛି।
ଭଲ।
ହୁଁ।
ମାନେ, ତମେ ଯୋଉ ରେଜଲ୍ଟ ଦେଖିଲ। କେମିତି ଦେଖିଲ? ଚେକ କଲ।
ଆମର ୱେବସାଇଟରେ। ରାମ, ରାମ ଦେବୀ ୱେବସାଇଟରେ ଚେକ୍ କଲୁ ଆମେ।
ମାନେ, ସେଠି ଯୋଉ କଣ, କଣ ଦେଲେ। ମୋର ପାସୁଆଡ ଟାକୁ ଭୁଲି ଯାଇଛି।
କ ନିଜ ଡେଟ୍ ଅଫ ବାର୍ଥ। ଆଉ ମନ କରୁଛି କି ଏକ୍ସାମ୍। ରୋଲ ନମ୍ବର ଯୋଉ।
ଯେଉଁ ୟୁନିଭର୍ସିଟିର ନ।
ହଁ।
ଆଉ, ଆମର କଣ ପାସୱାର୍ଡ଼ କଣ ମାଗୁଛି? ମୋର ପାସୱାର୍ଡ଼ ମୋର ମନ ନାହିଁ।
ଆମର ପାସୱାର୍ଡ କିଛି ମାଗୁନି ତ
ସମସ୍ତେ କହୁଛନ୍ତି ଯେୋଉ ଆଡମିସନ ବେଳେ ଯୋଉ ସାଇନ୍ସ ର ଗୋଟେ ପାସୱାର୍ଡ ଦେଇଥିବ ସେଇ ପାସୱାର୍ଡଟା ଦରକାର ହଉଛି।
ମାନେ ଯେତେବେଳେ ଆଡ଼ମିସନ୍ କଲେ ଯେଉଁ କ୍ୟାପ୍ଟା ବାହାର କରିଥିଲ ସେଇଟା କମନ ଆପ୍ଲିକସନ ଯୋଉ ଫର୍ମ ତମ
ହୁଁ।
ସେଇଆ ଯେ ମୁଁ କିଲ ହଁ ହଉ ଫରୱାର୍ଡ ପାସୱାର୍ଡ ମାରିେବି ଯହାାଉଉ ଆଉ
ସେ ଯେଉ ୱେବସାଇଟ୍ଟା କଲେଜରେ ଛାଡ଼ିଥିଲେ
ହଉ ଦି ହେଲା
ନାଇଁ ନାଇଁ ମୁଗଲ କିି ସେ ଯୋଉ ସେ ଯୋଉ ୱେବସାଇଟା ତମୁ କଲେଜ୍ ରୁ ଛାଡ଼ିଥିଲେ ନା ମାନେ ତମେ କେମତି ଜାଣିଲ ମାନେ ଆଜି ରେଜାଲ୍ଟୁ ଭାରୁଚି ବୋଲି?
କଲେଜ୍ ରୁ ତ ନୁହଁ ତ ଆମେ ସେଟା
ଆଉ?
ଅ ସ ସ୍ କରିକି ଗୁଲ ବା ଆଠୁ କଲୁ।
ମାନେ କଲେଜ୍ ରେ କିଛି ଦେଇନାହାନ୍ତି ଟି ୱେବସାଇଟି?
ଟୁ ବାହାର କଲୁ ବ ବଡ଼ ଲେକ୍ନାଇ ବାହାରୁଥୁଲେ କି ଆଗୁରୁ?
ତମର କୋଉ ୟୁନିଭର୍ସିଟି କି?
କହିଲୁ ଆମର ଜମା ଦେବୀ
ଆମର ଉତ୍କଳ ୟୁନିଭର୍ସିଟି
ହଁ ଖାଲି କହିଲେ ଏଟା ବାହାରିବ। ହ ଆଜି ଏଇ ରେ ଜରିଅ ତ ବାହାର କରିକି ପଠାଅ ଗ୍ରୁପ୍ ରେ ଉଁ ବାହାର ଗ୍ରୁପ୍ ପଠେଇ ଦେଲୁ ଲି ଆଉ।
ହୁଁ।
ହୁଁ। ସେଟୁ ତମର ବାହାରୁ ଦେଖିଆ କଁ ହଉଚି।
ହଁ ପା ମୋ ଦେଖୁନୁ ବାହାରୁନି କଁ କରିଉ?
ମାନେ ଏବେ ଏବେ ସେକେଣ୍ଡ୍ ସେମିଷ୍ଟାର୍ ଏକ୍ଜାମ୍ ତମ ତମ ବାହାର ନେଇ ଏପର୍ଯନ୍ତ?
ହଁ ପା।
ଏକା ସାଙ୍ଗେ ଦି ଦିଟା ବା ଆଇବ ନା କଣ?
ନାଇଁ ମ।
ବାହାରି ଯିବା କଥା ତ ସେଇଆ ବାହାରି ଯିବା କଥା ତ ଆଗ।
ସେଇଆ ପରା।
ହାସ୍ ଏପର୍ଯ୍ୟନ୍ତ ବାହାରିନି କଣ ପୋବ୍ଲେମ୍ ହେଇଚି ନା କଣ କଲେଜ୍ ରେ ବୁଝିଲନି।
କଲେଜ୍ ରେ କହିଛନ୍ତି ବାହାରିବ ଉ।
ଉଁ ହୁଁ। ଅ ଦେଖ କଁ ହଉ
ହୁଁ।
ହୁଁ। ହ ଆଜି ଟିଉସ କରିନ?
ହଁ ଟିଉସନ୍ ସକାଳୁ ସରିଲାଣି ଆଜି ସଣ୍ଡେ ତ ଉଁ ସକାଳୁ ପିଲାଙ୍କର ଶିଶୁ ମନ୍ଦିର ଏକାଅଳେ ସବୁ ପିଲାଙ୍କର କରିଦୋଉଚି ସଣ୍ଡେରେ ଏକ୍ଜାମ୍ କରଉଚି ତ ସଣ୍ଡେକୁ ସଣ୍ଡେ।
ଓ ଭଲ ଆଉ ଇଭିନିଂ ରେ କରୁନ ସଣ୍ଡେରେ?
ନାଇଁ ରଖୁଚି। ହଁ।